ହ୍ୟାଲୋ
ହଁ କୁହନ୍ତୁ!
ହ୍ୟାଲୋ ଆଜ୍ଞା ନମସ୍କାର।
ହଁ ନମସ୍କାର କୁହନ୍ତୁ କଣ କରଛଛନ୍ତି।
ଆଜ୍ଞା ଘରେ ହିଁ ଅଛି। ଆପଣ କଣ କରୁଛନ୍ତି?
ଏଇ ଜଷ୍ଟ ମାନେ ଶୋଇକି ଉଠିଲେ ତ ଆଉ।
କଣ ନ ପା କେତେ ଲେଟ ଯାଏଁ ଶୋଇଥିଲେ?
ହଁ ବର୍ଷା ତ ହଉଛି ନା, ଆପଣଙ୍କ ଆଡ଼େ ବର୍ଷା ହେଉନି କି?
ହଉଛି ଆଉ ଆପଣଙ୍କର? ଆଜି ଇ କାଲି ହେଇନଥି ଥିଲା ଆଜି ରାତିରେ ଅଳ୍ପ ଅଳ୍ପ ହେଇଥିଲା, ଆଉ ଆଜି ହେଇନି ସକାଳରୁ। ଆପଣଙ୍କ ପଟେ?
ନାଇଁ ଆମର ତ ଚାରି ଦିନ ହେଲା ନଗାତାର ବର୍ଷା ହଉଛି ଇଆଡେ ଏଇ ବସ୍ ହାଲକା ଟିକେ ଛାଡିଛି ସକାଳେ ରାତିଠୁ ବର୍ଷା। ହଁ କରେଣ୍ଟ ଅଛି। ହଁ।
ଆଉ କଣ କରୁଛନ୍ତି? ପଥିଲା
କିଛି ନାହିଁ ବୋଲେ ଜଷ୍ଟ ବସିଛୁ ମାନେ ଲାଟିନ୍ରୁ ଆସିକି। ଆଉ ଆପଣ କଣ ଖାଇବା ସାରିଲେଣି?
ନା ନା ମୁଁ ବି ଉଠିକି ବସିଛି, ଖାଇନି ଆଉ।
ହୁଁ କଣ ପଢ଼ାପଢ଼ି କରୁଛନ୍ତି, ନା କିଛି ଜବ ଫବ କରୁଛନ୍ତି?
ହୁଁ ନାଇଁ ପଢ଼ା ସରିଲା। ଜବ ପାଇଁ ଏମିତି ଟ୍ରାଏ କରୁଛି। ଆଉ ଆଉ ଆପଣ?
ହଁ ମୁଁ ତ ଏବେ ପ୍ଲସଥ୍ରୀ କରୁଛି ଆଉ।
ଓହୋ ପ୍ଲସ୍ ଥ୍ରୀ ସାଇନ୍ସ ନା ଆଡ୍ସ- ସାଇନ୍ସ ନା ଆଡ଼ସ ନା କୋମସ୍ର? ଓହୋ ଆଉ କଉ ଅନର୍ସ?
କଣ ହେଲା?
ଅନ କଉ ଅନର୍ସ?
କଣ କହିଲେ ଆମ ଭଏସ ଟା ଟିକେ ଆସୁନି ତ ସେଥିପାଇଁ
ନାଇଁ ନାଇଁ ଆର୍ଟ୍ସ ର କୋଉ ଷ୍ଟ୍ରିମ ନେଇଛନ୍ତି?
ମୁଁ?
ଆଜ୍ଞା।
ଆଉ ଆମର କଣତି ହେଟା ହଁ ଥରେ ଆ ହଁ ଯାଉଛି।
ହ୍ୟାଲୋ।
ହଁ।
ଆଉ କଣ କରୁଛନ୍ତି ଆପଣ ର? ଆପଣଙ୍କ ପଟେ କଣ କଣ ଖାଇବା ସବୁ ମିଳେ ଆପଣଙ୍କୁ କଣ ଖାଇବା ଭଲ ଲାଗେ?
ଆପଣ ଆମର ତ ଏଇ ଆଡେ ସେମିତି କିଛି ଖାଇବା ପସନ୍ଦ ନାଇଁ କା ଆମର ଦଶହରା ଫେମସ୍ ଇଆଡେ ଜାଣିଥିବେ।
ଦଶହରା?
ହଁ।
ହଁ କେତେଦିନ ଯାତ୍ରା ହଉଛି ଦଶହରାରେ? ଦର
ଦଶହରା ଆମ ସାତ ଦିନ ଆଁ ମାଆଙ୍କର ପୂଜା ହୁଏ। ଆଉ ଦି ଦିନ ପରେ ଭ ଠାକୁର ବିସର୍ଜ ହୁଅନ୍ତି ଆଉ।
ହ ସାତ ଦିନ ମାନେ ଦଶହରା ଆଗରୁ ସେ ଯୋଉ ନବରାତ୍ର ପୂଜା ନା ଦଶହରା ପରେ ହଉ
ନବରାତ୍ରି ପୂଜା ତ ତା ପୂର୍ବରୁ ମାନେ ଦଶହରା ତା ପୂର୍ବରୁ।
ଓହୋ କେବେଠୁ ଠାକୁରଙ୍କର ପୂଜା ଆରମ୍ଭ ହୁଏ ଆପଣଙ୍କ ଗାଁ ରେ? ଦଶହରାରେ?
ଦଶହରା ଆମର ତ ଦଶହରା ଆହୁରି ରହିଲାଣି କେତେ ତେ ରହିଲାଣି ତି ତିନି ମାସ ନା ଚାରି ମାସ ନାଇକି?
ଆଜ୍ଞା ନାଇଁ ନାଇଁ ଯୋଉ ଦଶହରାରେ ଆପଣଙ୍କ ଗାଁରେ ଠାକୁରଙ୍କ ପୂଜା ହଉଛି ସେଇଟା ଦଶ ସହରା ଯୋଉ ଦଶହରା ପରଦିନରୁ ଷ୍ଟାର୍ଟ ହଉଛି ନା ଦଶହରା ଆଗ ଦିନରୁ ନା କେବେଠୁ?
ନାଇଁ ଦଶହରା ଗୋଟେ ଦିନ ପୂର୍ବରୁ ମାନେ ଷ୍ଟାର୍ଟ ହୁଏ ଆଉ। ମାନେ ଆଜି ଆମର ମାଆଙ୍କର ପୂଜା କାଲି ମାନେ ସବୁ ଏମତି ମିନା ବଜାର ବିନ୍ନା ବଜାର ପଡେ ଏମିତି ସବୁ ଆଉ।
ଓହଁ ହେଲେ ଆଉ ସରିବ କେବେ?
ସରିବ ମାନେ ସାତ ଦିନ ପୂଜା ହବ ସାତ ଦିନ ପରେ ସରିଯିବ ଆଉ। ତାପରେ ଦିଇ ଦିନ ଠାକୁର ରହିବେ। ତାପରେ ଭସାଣି ଆମର ହୁଏ ଆଉ।
କୁମାର ପୂର୍ଣ୍ଣିମା ସମୟରେ କି?
ଭ ଭସାଣ ସରି ସାରିଲା ପରେ ଆମର କୁମାରପୂର୍ଣ୍ଣମା ଆସିବ ନା।
ଓହୋ।
ଆଉ ଆପଣଙ୍କ ଆଡେ କଣ ଫେମସ?
ଆମର ପଟେ ବି ଆମର ପଟେ ବି ଯଉ ଦଶହରା ବି ହଉଛି ରଥଯାତ୍ରା ହଉଛି ବଟ ଏତେ ମାତ୍ର ସେ ପୁରା ବଡ ଧରଣର ନୁହଁ କିନ୍ତୁ ଏମିତି ହିଁ ଗାଁ ରେ ତିନିଟା ଆ ହୁଁ ଜଗନ୍ନାଥଙ୍କ ମନ୍ଦିର ଅଛି ସେଥି ଯୋଗୁଁ ତିନିଟା ର ଥ ତିନିଟା ରଥ ବାହାରେ ଗୋଟେ ରଥରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା। ଆଉ ଦୁଇଟି ରଥ ଥରେ କେବଳ ଜଗନ୍ନାଥ ଆଉ ଆମର ଗୋଟେ କଣ ପୁରୀର ରଥଯାତ୍ରା ପରଦିନ ଆମର ଏପଟର ରଥଯାତ୍ରା ପାଳନ କ ରଥଯାତ୍ରା ପାଳନ କରାଯାଏ। ଲୋକମାନେ ସବୁ ମିଶିକି ରଥ ଝିକନ୍ତି। ଗୋଟେ ରଥ ଥରେ ଗୋଟେ ରଥ ପତିତ ପାବନଙ୍କ ରଥ ସେଏଟା ଯୋଉ ପୁରୀର ରଥଯାତ୍ରା ଯେ ନାହିଁ ତାକୁ ଟଣାଯାଏ କିନ୍ତୁ ଆଉ ଦୁଇଟି ରଥକୁ ତ ଦଶହରା ଏ ରଥଯାତ୍ରା ପରଦିନ ଟଣାଯାଏ ଆଗୁ ପୁ ଆଗ ଏତେ ଏଇଠିର ରାଜା ପୁରୀର ରଥଯାତ୍ରା ଦେଖିବାକୁ ଯାଉଥିଲେ ନା ସେଇଠୁ ରଥଯାତ୍ରା ଦେଖିକି ଫେରିଲେ ଏଇ ରାଜା ଏଇଠିକୁ ଆସିଲେ ଏଇ ଡ୍ରୋ ସେ ଯୋଉ ଛେରା ପହଁରା ସରିକି ଏଇଠୀରେ ରଥ ଟଣା ହଉଥିଲା ସେବେଠୁ ଏଇ ପରମ୍ପରା ଲାଗିଛି ଆଉ।
ପୁରୀ କେବେ ଆସିନା
ପୁରୀ ମୁଁ ଆର ବର୍ଷ ଯାଇଥିଲି କିନ୍ତୁ ଏଇ ବର୍ଷ ଯାଇନି ଆର ବର୍ଷ ବାହୁଡା ରେ ଯାଇଥିଲି ବାହୁଡା ଦେଖିଲି ଏକାଦଶୀ ଦେଖିକି ତାପରେ ସୁନାବେଶ ବି ଦେଖିବାର ଇଛା ଥିଲା କିନ୍ତୁ ଆମର ଟ୍ରେନର ଟିକଟ ହେଇଥିବା ଯୋଗୁଁ ବାଧ୍ୟରେ ଫେରିବାକୁ ପଡଥିଲା। କିନ୍ତୁ ଏ ବର୍ଷ ଆଉ ଯାଇନୁ ଆର ବର୍ଷ ଗୁଣ୍ଡିଚା ଦେଖିବା ପାଇଁ ଯିବୁ କହିକି ଭାବିଛୁ ଆଉ। ଆପଣ ପୁରୀ ଯାଇଚନ୍ତି ରଥଯାତ୍ରା ଦେଖିବା ପାଇଁ
ନା ମତେ ଡୋରି ଲାଗିନି ଆଉ।
ଓହଁ ହଁ।
ଡୋରି ତ ନଲାଗିଲେ ଯାଇହବନି।
ହଁ ଆମେ ଆରଥର ଯାଇଥିଲୁ।
ହଁ।
ସେମିତି ନିୁୟୁଜରେ ଦେଖିକି ଭାବୁଥିଲି ପ୍ରବଳ ଭିଡ ସେ ବୁ ଏ ଜନ ସମୁଦ୍ର ପୁରା ଦେଖାଯାଏ ଟିଭିରେ ଦେ ଥିଲେ କିନ୍ତୁ କିନ୍ତୁ କଣ ଅ ଯେତବେଳେ ସାମ୍ନାରେ ଠାକୁରଙ୍କୁ ପୁରୀର ପୁରା ବଡ ଦାଣ୍ଡ କହିଲେ ସେଟା ପୁରା ବଡ ନା କେତେ ଲୋକ ବି ସେଥିରେ ଏ ଏତେ ବି ଭିଡ ଲାଗିଲାନି ଠାକୁରଙ୍କର ଦର୍ଶନ ଆରାମ ରେ ହେଲା। ମନ୍ଦିରଠୁ ଉ ରଥଯାତ୍ରାରେ ଆମେ ଠାକୁରଙ୍କର ଦର୍ଶନ କଲୁ ତିନି ଠାକୁରଙ୍କର ହଁ ଝିକିବାର ଦେଖିଲୁ ଝିକିବାର ତ ସୁଯୋଗ ମିଳିଲାନି ଏତେ ଲୋକ ଭିଡରେ କିନ୍ତୁ ଦି ଦିନି ଠାକୁରଙ୍କୁ ରଥ ଉପରେ ଦେଖିଲୁ ର ହଁ ଟାଣିବାର ବି ଦେଖିଲୁ ସେଇ ଟାଇମ ରେ ରଥଯାତ୍ରା ଟାଇମରେ ଗଲେ କଣ ନା ସେ ଯୋଉ ରହିବା ପାଇଁ ରହିବା ପାଇଁ ସେ ଲର୍ଜ ଯାକରେ ବି ପଇସା ଅଧିକ।
ହଉ ଆଈ ବସିଲା
ନାଇଁ ଏ ବର୍ଷ ଯାଇନୁ ଆର ବର୍ଷ ଯିବୁ ବୋଲି ଭାବିଚୁ। ଆଉ ଆମୁକୁ ଖାଇବାକୁ ବି ମିଳିଲାନି ସକାଳ ରୁ ଚାରଟା ହେଇଗଲା ଖାଇଲା ବେଳେ।
ହଁ ମ।
ଯୋଉ ବି ହୋଟେଲ ଯିବ ସେଇ ହୋଟେଲ ବେ ଲୋକରେ ପୁରା ଭରି ହେଇ ଯାଇଥିଲା ହଁ ଆଜ୍ଞା।
ନା ଜାମ୍ ଟାଇମ ଟା ସେଟା ନା।
ହଁ କିନ୍ତୁ ଭଲ ଲାଗିଲା ଆଉ ଆଗରୁ ଆମର ଟିକଟ ହେଇ ଯାଇଥିଲା। ସେ ଯୋଉ ଟ୍ରେନରେ ନହେଲେ ଏ ମେ ମୁଁ ଜଉ ଯାଇଥିଲେ ପୁରା ଭୀଷଣ ଭିଡରେ ଆଉ ଯାଇ ପାରିନଥାନ୍ତୁ କି ଫେରି ପାରି ଥାନ୍ତୁ।
ହଁ ହଁ।
ତା
ଆଁ ରଜକୁ କୁଆଡ଼େ ବୁଲାବୁଲି ହେଇଥିଲା ସବୁ?
ନାଇଁ ରଜ ଆମ ଗାଁ ପଟେ ଏତେ ବଡ଼ ଧରଣର ପାଳନ କରାଯାଏନି ଏମିତି ହିଁ ଘରେ ରହିକି ଆମର ଏଠ୍ ତ ସବୁ ଝିଅମାନେ ପାର୍କ ପାର୍କରେ ହିଁ ଦୋଳି କରିକି ପାକ୍ ପାଟ ତ ଦୋଳି ଥିବ ସେଇ ଦୋଳିରେ ହେଇ ଯାଇକି ଝୁଲୁଥୁଲେ ସେ କିନ୍ତୁ ଆମେ ଯାଇନୁ ଅଧିକ ଭିଡ଼ ଥିଲା ତ ଆଜି। ଆଉ ଆପଣଙ୍କର ଟେ କଣ କଣ ପ୍ରସିଦ୍ଧ ଜାଗା ସବୁ ଅଛି?
ଆମ ନାନଥିବା ଢେଙ୍କାନାଳ କପିଳାସ ଅଛି।
କପିଳାସ?
ହଁ କପଳାସ୍।
ଆଜ୍ଞା ଆଉ?
ସିଏ କପିଳାସ ଅଛି ତ ଆଉ ଆମର ଆଉ କାଇଁ କଣ ସେମତି ସାପୁଆ ଡ୍ୟାମ୍ ଜାଣିଥିବେ?
ଆଜ୍ଞା।
ଆଉ ଯୋରନ୍ଦା ଯୋରନ୍ଦା ଜାଣିଥିବେ।
ଅ ହଁ।
ହଁ ସେ ଯୋରନ୍ଦା କପିଳାସ ଆମର ସାପୁଆ ଡ୍ୟାମ୍ ସେମତି ଆଉ।
ଉଁ ହୁଁ ହୁଁ।
ଆ ଆପଣ ଏରିଆରେ କଣ ଫେମସ୍ ସବୁ ମାନେ କଁ ଜାଗା?
ମର ଆମର ଏଇପଟେ ଅଛି ତାରା ତାରିଣୀ ମନ୍ଦିର ଅଛି।
ହଁ।
ଆଉ ବାଙ୍କେଶ୍ଵରୀ ମନ୍ଦିର ଅଛି ଆଉ ହଁ। ଆ ଆଉ ସେ ଯୋ ଓ ଭୈରବୀ? ଭୈରବୀ ପଞ୍ଚମା ଆଉ ଯଦି ଟିକେ ତେ ସେ ଅ ବୋର୍ଡର୍ ଲାଇନ୍ ପଟେ ଯିବେ ଗଜପତିର କହିବେ ତପ୍ତପାଣି। ଏମିତି ଆଉ। ଆ ଆପଣୁଁ କଣ ଆଜ୍ଞା? ଆପଣଉ କଣ ଖାଇବା ପାଇଁ ଭଲ ଲାଗୁଚି?
ମତେ ସେମତି କିଛି ଖାଇବାକୁ ଭଲ ଲାଗେନେହିଁ ଆଉ।
ତଥାପି କଣ ଗୋଟେ ଥିବ ନାଁ ପ୍ରିୟ କହିକି।
ପ୍ରିୟ ହେଲେ ଆମର ତ ଖାଇବାକୁ ବେଲେ ମଟନ୍।
ଆଜ୍ଞା ଆଉ ଏମିତି ଫଳରେ କି ପନିପରିବାରେ କି ସକାଳର ଜଳଖିଆରେ ନହେଲେ ସନ୍ଧ୍ୟାର ଜଳଖିଆରେ
ଆ ସେମତି ସଖାଳର ଖାଇବା ହେଲେ ତ ଆମର ଯୋଉ ପଖାଳ ଭାତ ସହ କିଛି ଭଜା ଭଜି ହେଇଥିବ। ଶାଗ ହଉ କିମ୍ବା ଆଳୁ ଏମତି ପନିପରିବା ଅଜା ଆଉ ଆମ୍
ଆଉ ହ
ଆ ସନ୍ଧ୍ୟା ଟାଇମ୍ ଟା ସେମତି କିଛି ନାହିଁ ସେ ତ ଏ
ହଉ ଆ ହଉ ମୋର ଗୋଟେ ଛୋଟିଆ କାମ ଅଛି ମୁଁ ଆପଣଙ୍କୁ ଆଉ ଥରେ ପରେ କଲ୍ କରିବି ରାତିକୁୁ କଲ୍ କରିବି ହବ ତ?
ହଉ ଠିକ୍ ଅଛି।
ମୁଁ ମୋର କାମଟା ସାରିକି ଆପଣଙ୍କୁ କଲ୍ କରୁ
ହଉ ଠିକ୍ ଅଛି।